ହ୍ୟାଲୋ। ହଁ ଭାଇ ଭଲ ଅଛନ୍ତି।
ହଁ ଭାଇ ନମସ୍କାର। ଭଲ ଅଛନ୍ତି ଆପଣ?
ହଁ ଭାଇ ନମସ୍କାର ଭଲ ଅଛି। ଆପଣ? ଙ୍କ ସହ ଧର୍ମିଣୀ କେମିତିଅଛନ୍ତି?
ମୁଁ ମଧ୍ୟ ଭଲ ଅଛି ଆପଣଙ୍କ ଭଳି ଆପଣ ମଧ୍ୟ ଭଲରେ ଥାନ୍ତୁ। ଆଚ୍ଛା ଆପଣ କଣ କରୁଛନ୍ତି ବର୍ତ୍ତମାନ?
ମୁଁ ଅଛି ଘରେ ଅଛି। ଭାବୁଛି ଏ ପାଗରେ। ଟିକେ ନୃତ୍ୟ ପରିବେଷଣ କରିଥାନ୍ତି।
ଅବଶ୍ୟ ଆପଣଙ୍କ ନୃତ୍ୟ ଆମେ ମଧ୍ୟ ଦେଖିବାକୁ ପସନ୍ଦ କରିବୁ। ଆପଣ କେଉଁ ନୃତ୍ୟ ପ୍ରଦ ପ୍ରଦର୍ଶନ କରିବା ପାଇଁ ପସନ୍ଦ ଦିବେ?
ମୁଁ ମୁଁ ନୃତ୍ୟ ପରିବେଷଣ କରିବାକୁ ଚାହିଁବି ଏକ ଅ ହି ହିନ୍ଦୀ ଆଧୁନିକ ଗୀତରେ ହିନ୍ଦୀ ନା ନା ତାହା ହିନ୍ଦୀ ଏ ଚଳଚିତ୍ରରେ ପ୍ରଚଳି ମାନେ ଦୃଶ୍ୟମାନ ହେଇଚି କିନ୍ତୁ ତାହା ଆହା ମୁଖ୍ୟତଃ ରାଜସ୍ଥାାନୀ। ସେ ଗୀତଟିଏ ତାହା ଅତି ନିମ୍ବୁଡା ନିମ୍ବୁଡା ନିମ୍ବୁଡା। କଚା କଚା ନା-ଆ ସେଇ ସଙ୍ଗୀତରେ ମୁଁ ନୁର୍ତ୍ୟ ହଁ ଲାହିଦୋ ଲାଇଦୋ। ମାଙ୍ଗୁଡା ଲାଇଦ ଏହି ଗୀତରେ ମୁଁ ନୃତ୍ୟ ପରିବେଷଣ କରିବାକୁ ଚାହୁଁଛି।
ପକାର ପକାର ଆପଣଙ୍କ ସଙ୍ଗୀତ ରେୟନ ଏବଂ ହଁ ଚମତ୍କାର ଆପଣଙ୍କର ସଙ୍ଗୀତ୍ ତ ଚୟନ ଏବଂ ନୃତ୍ୟୁ ପରିଷଣକୁ ଆମେ ଉପଭୋଗ କରିବୁ।
ଆଜ୍ଞା। ଆପଣ କେବେ ନୃତ୍ୟ ପରିବେଷଣ କରିବାକୁ ଚାହିଁଛନ୍ତି ଜୀବନରେ।
ବୃତୀୟ ପରିବେଷଣ ଆମେ କୌଣସି ତାଲିମ ଆମେ ନେଇନାହୁଁ। ହ ତ ଆମେ ନୃତ୍ୟ ପରିବେଷଣ କରିପାରିବୁ ନାହିଁ କିନ୍ତୁ ହଁ ଆମେ ଗୀତ ପରି ଶଣ କରି ଦବୁ। କାରଣ ଆମେ ଯଦି ସଙ୍ଗୀତ ପରିବେଷଣ କରିବୁ? ଆଜ୍ଞା ମୁଁ ଯଦି ସଙ୍ଗୀତ ପରିବେଷଣ କରିବି ଆପଣ ନାଚିପାରିବେ? ତ ସେଇ ନିମ୍ବୁଡା ନିମ୍ବୁଡାଗିତରେ।
ନାଇଁ ଆଜ୍ଞା ଆମର ଏ ଯୋଉ ଆ ନିମ୍ବୁଡା ନିମ୍ବୁଡାରେ ଆମେ ଏ ନେ ବ୍ୟକ୍ତିଗତ ନାଚିବୁ କିନ୍ତୁ ଆପଣ ଏବେ ଯେଉଁ ଗୀତ ପରିବେଷଣ କରିବେ ତାହା କେବଳ ଓଡିଆ ଗୀତ ପରିବେଷଣ କଲେ ମୁଁ ନୁହ ତା ପରେ ମାଟି ଯାଇଥାନ୍ତି।
ବସ।
କଣ କରୁଚ?
ଆପଣଙ୍କର ଇଚ୍ଛାକୁ ଆମେ ଏଁ ନିଶ୍ଚିତ ଭାବରେ ରଖିବୁ କିନ୍ତୁ ବମାନ ଆ ମୃତ୍ୟୁ କରିବାର ସମୟ ନାହିଁ। କି ସଙ୍ଗୀତ ପରିବେଷଣ ଆମେ ଚି
ହଁ।
ଶୀ ତାଲିମି ନେଲା ପରେ ଅଭ୍ୟାସ
ମୁଁ ଏକ
କଲା ପରେ ଆପଣ ସମଟ ହେଇ ଏକ ସୁନ୍ଦର ନୃତ୍ୟ ଏବଂ ସଙ୍ଗୀତ ଆପଣଙ୍କୁ ମନୋରଞ୍ଜନର ଖରା ଯୋଗେଇବ।
ଆଜ୍ଞା ଆପଣ କଣ ହାତରେ ଝୁମ କାଟିଏ ଧରିଛନ୍ତି କି?
ଆଜ୍ଞା ଆପ ଆପଣଙ୍କ ଅ ଶ ପଟରୁ ମଁ କଥା ଟା ଶୁଭୁନି ମତେ?
ଆଜ୍ଞା ମତେ ବି ସୁଭି ପାରୁନି ଆପଣ ଟିକେ ଉପଯୁକ୍ତ ସ୍ଥାନକୁ ଗଲେ ଭଲ ହୁଅନ୍ତା।
ନତ ନେ ହଁ ହଉ ମୁଁ ଶୁଣିପାରୁଛି ଆଜ୍ଞ ଆପଣଙ୍କ କଥା।
ଏ ଯୋଉ ଝୁମ୍ ଝୁମ୍ ଶା ଶବ୍ଦ ହଉଛି ଏଇଟା କେଉଁ କେଉଁ ଆଡୁ ଷ
ଅବଶ୍ୟ ବର୍ତ୍ତମାନ ଉପଯୁକ୍ତ ସ୍ଥାନରେ ଛିଆ ହୋଇଛି। ଏବେ ଶୁଣି ପାରୁଛନ୍ତି?
ଆଜ୍ଞା ଶୁଣି ପାରୁଛି କିନ୍ତୁ ଆପଣଙ୍କ ତରଫ ଅ ଏ ଆପଣଙ୍କ ଅ ସାଇଡ଼ି ଆଡୁ ଏକ ଝୁମୁ
ଆମର ଏପଟେ ଝିକାରି ଗୁଡାକ ଝୁମୁଝୁମୁ କରୁଛନ୍ତି ତା ଛ ଆଉ କିଛି ନୁହେଁ ମୁଁ କୈଣସି ଝୁମୁକା ପିନ୍ଧିନି କି ତୁ ପରିବେଷଣ କରିବା ପାଇଁ ପ୍ରସ୍ତୁତି କର
ଆଜ୍ଞା ତାହେଲେ ଏଇ ଯୋଉ ଝିଙ୍କାରି ଗୁଡାକ କାନ୍ଦୁଛନ୍ତି। ତାହା ପଣସ
କାରଣ କୌଣସି ଝୁମୁକାଟିଏ ନୁହେଁ ସେଗୁଡାକ ଆମର ଝିଙ୍କାରି ଗୁଡିକ ଆମ ବାଡରେ
ଅ ହଁ। ସେଗୁଡାକ ମୁଁ ଶୁଣିଛି ପଣସ ପାଚିବାର ତ ପଣସ ପାଚି ଚିବା ନିମନ୍ତେ ସେମାନେ ଝିଙ୍କାରି ମାନେ କାନ୍ଦିଥାନ୍ତି ଯେ ସେମାନେ କାନ୍ଦିବା ଦ୍ଵାରା ପଣସ ପାଚିଥାଏ ପୁଣି ଏଇ ପ କାର ମୁଁ
ଆଜ୍ଞା କିଛି କୁହନ୍ତୁ? ଆଜ୍ଞା।
ହଁ ଆପଣ ଯୋଉ ସଙ୍ଗୀତ ପରିବେଷଣ କଥା କହି ଗିତ ଶୁଣିବାର
ଆଜ୍ଞା ଟିକେ ଆପଣ ଉପଯୁକ୍ତ ସ୍ଥାନକୁ ଗଲେ ମୁଁ ଟିକେ ଭଲ ଭାବରେ କଥା ହେଇ ପାରିଥାନ୍ତି।
ଆପଣ କଣ ଅଳସୁଆ ହଉଛନ୍ତି କି?
ଆଜ୍ଞା ଆଜ୍ଞା ଆପଣ ଟିକେ ଉପଯୁ ସ୍ଥାନକୁ ଯିବାକୁ କିଛି
ଅବଶ୍ୟ ସେମାନଙ୍କର ସେଇଟା କାନ୍ଦ ନୁହେଁ ସେମାନେ ହୁଁ ଝୁଙ୍କାରୀ ମାନେ ତାଙ୍କର ସନ୍ତ ପରିବେଶ କରୁଛନ୍ତି। ଯାହାକି ପିତୃ ପୁରାଣ ଶୁଣିବା ପାଇଁ ଚାହୁଁଥିଲେ। ଟିକେ ପୁର୍ବରୁ ସଙ୍ଗୀତ ଶୁଣିବା ପାଇଁଛନ୍ତି ବୋଧେ ହୁଏ ଆପଣଙ୍କ ପାଇଁ
ଆଜ୍ଞା। ମୁଁ କହୁଥିଲି କି ଆପଣ କୁ ଆଜ୍ଞା ଟିକେ ଶୁଣିବେ କି?
ଶୁଣିବା
ଆଜ୍ଞା, ହାଲୋ ଆଜ୍ଞା, ଶୁଣି ପାରୁଛନ୍ତି? ଆପଣ ଏକ
ଆଜ୍ଞା ଆପଣଙ୍କ ଆପଣଙ୍କ କଥା କେବଳ
ଆ ଆଜ୍ଞା ଆପଣଙ୍କ କଥା କେବଳ ଟିନ୍ ଟନ୍ ଏମିତି ଆଗ ଶୁବୁଛି ଆଉ ଆପଣ ଟିକେ ଉପଯୁକ୍ ସ୍ଥାନକୁ ଗଲେ, ମତେ ବହୁତ ଭଲ ଭାବରେ ଶୁଭା ଯାଇଥାନ୍ତା।
ନିଶ୍ଚିତ ଭାବରେ ଆପଣଙ୍କ ଅନୁରୋଧ ରକ୍ଷା କରୁଛି। ଟିକେ ଅପେକ୍ଷା କରନ୍ତୁ, ଏକ ସୁନ୍ଦର ଜାଗା। ଟାୱାର୍‌ଉପରକୁ, ଉଠି ଯିବି କି କଣ ଭାବୁଛି? ନହେଲେ ଟାୱାର ତଳ କୁ
ଆଜ୍ଞା ନିଶ୍ଚିତ ଭାବରେ ଆପଣ ଯିବା ଆବଶ୍ୟକ। କାରଣ ଏଇ ସୁନ୍ଦର ପାଗଟିରେ ସୁନ୍ଦର ପାଗ, ମାନେ କହିବାକୁ ଚାହୁଁଛି, କି ବର୍ଷା ହଉ ତ ଅ ପଡ଼ୁନି ଛାଡି ଯାଇଛି। ତେଣୁ ଆପଣ ଏକ ଉପଯୁକ୍ତ ସ୍ଥାନକୁ ଗଲେ, କୌଣସି ବାଧାବିଘ୍ନ କିଛି ରହିବ ନାହିଁ। ଆଉ ଆମେ ଭଲ ଭାବରେ ଯୋଗାଯୋଗ ହୋଇ କଥା ହେଇପାରିବା। କଣ କହୁଛନ୍ତି ଆଉ?
ନିଶ୍ଚିତ ଭାବେ ଆପଣ ଯ କଥାଟି କହିଲେ ଭଲ କଥା ଆପଣ ଯ କଥା ଟି କହିଲେ ଭଲ। କଥା ଟି ହିଁ କହିଲେ, ମୁଁ ଅବଶ୍ୟ ବର୍ତ୍ତମାନ। ଉପଯୁକ୍ତ ସ୍ଥାନରେ ଅଛି ମୋ କଥା ଶୁଭୁଛି ଆଜ୍ଞା।
ଆଜ୍ଞା ନିଶ୍ଚିତ ଭାବରେ, ସମ୍ପୂର୍ଣ୍ଣ ଭାବରେ ଏ ନି ନିରଙ୍କୁଶ ଭାବରେ, ଶୁଭା ଯାଉଛି ମତେ
ବହୁତ ବଢ଼ିଆ ଆଜ୍ଞା। ଖୁସି ଲାଗିଲା। ମୁଁ ଅବଶ୍ୟ, ଉପଯୁକ୍ତ ସ୍ଥାନ ରେ ଛିଡା ହେଇଛି ଆପଣଙ୍କ ଅନୁରୋଧ ରକ୍ଷା କରିଛି।
ଆପଣଙ୍କୁ ମଧ୍ୟ ଲାଗୁଥିବ କି, ଆଜ୍ଞା। ଆପଣଙ୍କୁ ମଧ୍ୟ ଲାଗୁଥିବ କି, ଏବେ ବହୁତ ଭଲ ନା କଣ କହୁଛନ୍ତି? ଠିକ୍ କହିଲି ନା, ଭୁଲ୍ ‌କହିଲି?
ନିଶ୍ଚିତ ଆପଣ ଯାହା କହିଛନ୍ତି ଠିକ୍ କହିଛନ୍ତି। ଆପଣଙ୍କ କଥା ମଧ୍ୟ ମୁଁ ଠିକ୍ ସେ ଶୁଣି ପାରୁଛି।
ଆଜ୍ଞା।
ପୁଣି ଥରେ ଆପଣଙ୍କର ଭଙ୍ଗୁର ଭଙ୍ଗୁର କଥା କୁ
ହୁଁ।
ଏକ ଟ ସେକଡ ଏମିତି ବା ବାଟ ଦେଇକି ଅଧିକ୍ରମ
ଆଜ୍ଞା ଆପଣ ଏକ କୌଣସି ଜାଗାରେ ସ୍ଥିର ଭାବରେ ଆପଣ ରହିଲେ, ମୁଁ ଟିକେ ଏ ଭଲ ଭାବରେ କଥା ହୋଇପାରିଥାନ୍ତି।
ନିଶ୍ଚିତ ଆଜ୍ଞା ଆପଣଙ୍କ କଥା କୁ ମୁଁ ଶୁଣିବା ନିମନ୍ତେ ହିଁ
ଘୂ ଆସ୍ ସି ଯାଇ କିଛି ଯୋଉଠା
ହଁ।
ମୋର ଭଲ ନ ନେଟାର ପାଇ ଇଥାଏ। ବର୍ତ୍ତମାନ ଶୁଭୁଚି ଜ୍ଞା।
ଆ, ତଥାପି ବି କିଛି କିଛି ଭଙ୍ଗା ଭଙ୍ଗ ର କଥା ସବୁଚି ଆଜ୍ଞା।
କଣ?
ଆଜ୍ଞା। ଶୁଣିପାରୁଥିବା ଯାହା ଆପଣ ଶୁଣି ପାରୁଛନ୍ତି ତ? ହାଲୋ। ହାଲୋ, ହାଲୋ ଆଜ୍ଞା ନମସ୍କାର, କୁଆଡ଼େ ଗଲେ? ଆଜ୍ଞା ଶୁଣି ପାରୁଛନ୍ତି ମୋ କଥା?
ହାଲୋ।
ଆଜ୍ଞା।